ହ୍ୟାଲୋ।
ହଁ କହ।
ହ ଆଉ କଣ କରୁଚୁ।
ବସିଚି ଆଉ।
କୋଉଠି ବାଲ୍ କୁନି ରେ।
ହୁଁ।
ଉଁ ହୁଁ ଆଉ କିଏ ଅଛନ୍ତି।
ଆଉ କେହି ନାହାନ୍ତି ଆଉ।
ଆଉ ସେଇତ ସାନ୍ତ ଯେ
ହୁଁ ବାବା ଆଇଲେଣିି ତ ସେଥିପାଇଁ ଆଉ।
ନନେ ଚଣ୍ଡି ରୁପ।
ହୁଁ।
ଉଁ ହୁଁ ହୁଁ କଣ କୁହନ୍ତି ହେଟାକୁ ଅଣ୍ଡ୍ରା ଚଣ୍ଡି।
ହଉଡପ
ଓହୋ ହୋ ହଉ ଆଉ କଣ କଣ ବାବା କଣ ନେଇକି ଆସିଛନ୍ତି।
ହଁ। ହେଇ ମିଠା ଆଣିଚନ୍ତି ଆଉ।
ମିଠା ଏ ସେଇ ଯୋଉ ରସ କଣ ଟା ମଲେଇ ଭଳିଆ।
ନା ନା ଛେନାପେଡା।
ଏଇ ମୋ ଫେବେରେଟ୍ ମୋ ପାଇଁ ନେଇକି ଆସିବୁ କାଲି।
ବାବା ତ ଆଜି ପାଇଁ ଆଣିଚନ୍ତି ସରିଯିବ।
ହେଁ
ଆଜି ପାଇଁ କେବଳ ତ ସରିଯିବ।
ଅଳ୍ପ ଆଣିଚନ୍ତି।
ହୁଁ
ମୁଁ ଖାଇଥାନ୍
ଆପଣଙ୍କୁ ଛେନା ପୋଡା ଭଲ ଲାଗେ କି?
ହଁ ଅଁ ମୋ ଫେବେରେଟ୍ ମିଠା ହେଟା।
କଣ ପାଇଁ ସେଇଟା ଆପଣଙ୍କ ଫେବରାଇଟ୍?
ଜାନି ନା କମ୍ ମିଠା ଲାଗେ ଖାଇବାକୁ ଭଲ ଲାଗେ ମତେ ଅଧିକା ମିଠା ଭଲ ଲାଗେନି ନା। କମ୍ ମିଠା ଲାଗେ ମତେ ହୁଁ।
ଆଉ ସବୁ ଭଲ ତ?
ହଁ ସବୁ ଭଲ ଏବେ ଏଇ ଯାଉଚି ଆଉ ମେଡିସିନ ଯାଉଛି ଏକ୍ସଚେଞ୍ଜ କରିବି।
ହୁଁ ହୁଁ।
ଆଉ ଯିବି ମାର୍କେଟ।
ହୁଁ।
ମାର୍କେଟ ରେ ଘିଅ ଦୀପ ଏରିକା ସବୁ ନେବି ଦେନ୍ ରିଟନ ଟୁ ହୋମ୍।
ଓହୋ।
ଓ ହୋ ଚାଲି ଚାଲି ଯାଉଛି ମୋ ଜୀବନ।
କାଇ ତ ଆପଣଙ୍କ ଗାଡି କୁଆଡେ ଗଲା?
ନା ଗାଡି ଚଲେଇବା ଇଛା ହୋନୀ କାହିଁକାରଣ ଆପଣଙ୍କ ସହିତ କଥା ହବାର ଅଛି ନା
ହଁ ହଁ।
ଆଜ୍ଞା, ଆରେ ହେ ଗୁଚୁ ବାଲା ଆଜି ନାଇଁ
ଓହୋ ଆପଣଙ୍କୁ ଗୁପଚୁପ ଖାଇବା ଭଲ ଲାଗେ?
ନା କାଲି ଖାଇନଥିଲି ତ ଦେଖି ଖୋଲା ଥିଲା ଭିଡ ଅଧିକ ଥିଲା ବୋଲି ଗଲିନି ନା ଆଜି ବି ଖୋଲାନି। କାଲି ଖୋଲା ଥିଲା ଆଜି ଖୋଲା ନାଇଁ।
ଓହୋ ଆପଣଙ୍କୁ ଭିଡ ପସନ୍ଦ ନୁଅ।
ନା ମତେ ଭିଡା ପସନ୍ଦ ନୁହଁ।
ହୁଁ ହୁଁ।
ଆଜ୍ଞା, ଆଉ କୁହନ୍ତୁ ଆପଣଙ୍କୁ କଣ ଭଲ ଲାଗେ ମିଠାରେ?
ମତେ ଛେନାଝିଲି।
ଛେନା ଝିଲ୍ଲୀ।
ହୁଁ।
ଆଚ୍ଛା।
ହଁ ଏ
ଆଛା କହିଲେ ଆ ସେ ଗ୍ରୀନ ଚିଲି ର ହଁ ପ୍ରାଇସ୍ ଟା କେତେ ରହୁଛି ବିରିୟାନୀ ର?
ତାର ଷ୍ଟାଟିଂ ୱନ୍ ସିକ୍ସଟି।
ଓ ଭାଇ ସାବ ଏତେ ପ୍ରାଇଜ।
ହଁ ସେଥିପାଇଁ ଟେଷ୍ଟି ତ ସେଥିପାଇଁ ତା ପ୍ରାଇସ୍ ଟା ଟିକେ ହାଏ।
ହଁ ଏତେ ପ୍ରାଇଜ୍ ତା ଠୁ ଭଲ ସେଠି ଜୟଦେବ ଭାଟିକା ପାଖରେ ଗୋଟେ ଅଛି ସେଠି ତ ଭଲ ଦଉଥିଲା ଆଗରୁ ଏବେ କଣ ଭଲ ଦଉନି ବୋଧେ।
ଭଲ ଦଉଥିଲା ବଟ ବ୍ରାଣ୍ଡ ବ୍ରାଣ୍ଡ ଜାଣିଥିବେ।
ଆଜ୍ଞା, ବ୍ରାଣ୍ଡ ଦ ପୁରିଆ ଯଦି ଭିତିରିଆ କିଛି କାରବାର କରିଥିବେ ଅସୁବିଧା ହେଇଯିବ।
ନାଇଁ କିଛି ଭିତିରିଆ କାରବାର ନାଇଁ, ତାର ଖାଇବା ବହୁତ ଟେଷ୍ଟ ମୁଁ ଖାଇଛି ବୋଲି କହୁଛି।
ଆଛା, ଖାଇଛନ୍ତି ବୋଲି କହୁଛନ୍ତି, ଆଉ କିଛି ଫ୍ରଡ କରନ୍ତି ନା ମସଲା ବେଶୀ ପୁରେଇ ଦଅନ୍ତି ନା କଣ?
ନା ନା କିଛି ମସଲା ନାଇଁ, ନର୍ମାଲ ମସଲା ଭଲ ଥାଏ।
ନର୍ମାଲ ମସଲା କିନ୍ତୁ ମତେ ତ ମସଲା ଭଲ ଭଲ ଲାଗେ।
ତ ଆଉ ମସଲା ଏତେ ଭଲ ନୁହେଁ ନା ଦେହ ପାଇଁ ସେଥିପାଇଁ ତାଦେରେ ମସଲା ନାହିଁ।
ଆ ସେମିତି ଦେହ ପାଇଁ ହ ଖାଇବାକୁ ଟେଷ୍ଟ ଯେମତି ଭଲ ଲାଗୁଥିବ ନାଉ।
ହୁଁ ହୁଁ।
ହୁଁ।
ଆଉ ଆପଣଙ୍କ ହାଲଚାଲ କଣ?
ହାଲ ତ ବେହାଲ ଚାଲ ତ ଚାଲିଛି।
ନାଇସ୍।
ହୁଁ।
ହୁଁ।
ଆପଣ କୁହନ୍ତୁ କଣ ହାଲ ଚାଲ ଆପଣଙ୍କର?
ମୋ ହାଲ ଚାଲ ନର୍ମାଲ ଆଉ।
ହୁଁ ହୁଁ।
ଆଉ ଖାଇବା ପିଇବା ଡିନର କଣ ରାତିର?
ରାତିରେ ଯାହା
ଆପଣଙ୍କୁ ନିଦ ଲାଗିଲାଣି ବୋଧେ।
ନାଇଁ କ ଅଦିନିଆ ହାଇଟେ ଗୋଟେ ପଳେଇଆଇଲା କଣ ପାଇଁ କେଜାଣି।
ହୁଁ ହଁ।
ହ ଏ ଭାତ ଡାଲି ଆଉ ବୋଉ କଣ ଆଳୁ ସିଝେଇଛି ଆଉ କହିଦେବି କଣ ନ ଲଙ୍କା ଟିକେ ପାଗ କରିଦବ ଆଉ ଲଙ୍କା ଲେମ୍ବୁ ଟିକେ କିମ୍ୱା ଖଟା କଣ ଗୋଟେ ପାଗ କରିଦେଲେ
ହୁଁ ହୁଁ ହୁଁ।
କିନ୍ତୁ ପଖାଳ ଖୋଜୁଥିଲି କିନ୍ତୁ ଦେଖିବା କହିଆ ହେଇ ପଖାଳ ପଖାଳ ବି ବାଡେଇଦେବି
ଓହୋ ଆପଣ ପଖାଳ ତାହାଲେ ପସନ୍ଦ।
ପସନ୍ଦ ନୁହଁ। ଦିନ ସାରା ଇଆଡେସିଆଡୁ ଜିନିଷ ଖାଇବୁ। ରାତିକି ଟିକେ ପଖାଳ ଖାଇକି ନିଦ ଢେର ଲାଗିବ ଶୋଇପଡିବୁ।
ଓହୋ ଆପଣ ତ ଦେଶୀ ଲୋକ।
ତ ଆଜ୍ଞା ଆପଣଙ୍କୁ ବି ହାଇ ଲାଗିଲାଣି।
ନା ନା ମୁଁ କିଛି ହାଇ ଲାଗିନି।
ହ ହାଇ ଏନା କରୁଥିଲେ ଆଉ।
ନା ନା ମୁଁ କରିନି।
ଆଜ୍ଞା ଆଜ୍ଞା ଶୁବିଚି ମତେ ଆଉ ଏତେ ତେ ମିଛ କୁହନ୍ତୁନି।
ମୁଁ ତ କରିନି ଆପଣ ଶୁବିଲେ କଣ ହବ।
ହୁଁ ହଉ ନ ମାନନ୍ତୁ ଲାଜ କରୁଛନ୍ତି ଆଉ।
ଆଉ ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି ଏବେ?
ଘରେ ବି ଅଛନ୍ତି ବାପା ତାଷ ଖେଳୁଛନ୍ତି ବୋଉ ବାହାରେ ବସି ମୁଁ ତ ଏବେ ଇଆଡେ ଭାଇ ତ ଯାଜପୁରରେ କାମ।
ହୁଁ ହୁଁ।
ଆଜ୍ଞା।
ତାହେଲେ ଆପଣଙ୍କ ବାପା କେମିତି ତାସ୍ ଖେଳନ୍ତି ଭଲ?
ହଁ ବାପାଙ୍କର ଏଟା ସବୁଦିନ ଯିବେ ରା ସନ୍ଧ ରାତିରେ ଫାଙ୍କା ଥିବେ। ସେ ତାସ୍ ସରିଲେ ବି ବସିଥିବେ।
ଭଲ ଆଉ ଟାଇମ ପାସ୍ ଗୋଟେ ଆଉ।
ହଁ।
ଦିନରେ ମେହନତ କର ରାତିରେ ଟିକେ ଫ୍ରି ମିଳିଲେ ଭଲ।
ହଁ ସେଠୁ ଆସନ୍ତି ପୁରା ହାପି ହାପି ହେଇକି ତାପରେ ବୋଉ ଟିକେ ଶୁଣେଇଦିଏ। ହୁଁ।
ହୁଁଁ।
ହଁ ଏଠି ତାପରେ ମୁଡ୍ ଅଫ ହେଇଯାଏ ଆଉ କଣ।
ଓ।
ହୁଁ ଲାଇଫରେ ଗୋଟେ ଭଲ ପାଟନର ଖୋଜିବ ଯିଏ ଅଣ୍ଡରଷ୍ଟାଣ୍ଡ କରୁଥିବ ଟିକେ ଷ୍ଟ୍ରେସ କମ କରଉଥିବ ନା କି ବଢଉଥିବ।
ତାହେଲେ ଆପଣଙ୍କ ବୋଉ କଣ ଭଲ।
ଗୋଟେ ଆଡେ ମୋ ବୋଉ ସବୁ ମ୍ୟାନେଜ କରୁଛି ନା। ସବୁ ନେଇ ହିସାବ କିତାବ ଠୁ ନେଇ ସବୁ ମ୍ୟାନେଜ କରୁଛି କୋଉଠି କଣ ବାକି ଧାର ତ ସେ ଏକ୍ସପେଟ କରୁଛି କି ବାପା ଖେଳିବାକୁ ନ ଯାଇକି ଟିକେ ସନ୍ଧ୍ୟାବେଳେ ତାଙ୍କ ପାଖରେ ବସି କଥାବାର୍ତ୍ତା ହେଲେ କଥା ବଢେଇଲେ ଟିକେ ଭଲ ହୁଅନ୍ତା। କେମିତି କଣ ଚଳେଇବାର କଥା ହେଲେ ଭଲ ଲାଗନ୍ତା ଆଉ। ବାପା ତ ଟିକେ ଖେଳିଆକୁ ପଳଉଚନ୍ତି।
ସିଏ ଟିକେ ହାଲକା ଚାହୁଁଚନ୍ତି ଆଉ।
ହଁ ଦିନ ସାରା ଖଟୁଚନ୍ତି ଟିକେ ମାଇଣ୍ଡ୍ ଟା ଫ୍ରେସ୍ କରୁଚନ୍ତି ସେଠି ଆଉ। ତାଙ୍କ ଆଡୁଆ ସିଏ ଠିକ୍ ବୋଉ ଆଡୁଆ ସିଏ ଠିକ୍। ତ କାହାକୁ କିଛି ବ୍ଲେମ୍ କରି ହବନି ଆଉ।
ଭଲ ଆଉ।
ହୁଁ।
ଆଉ ଆପଣଙ୍କ ସବୁ ଖବର କଣ?
ସିଏ ଖବର ନାହିଁ ଏବେ ଠିଆ ହେଇଚି ତ ଟିକେ କଣ ଓଜନିଆ ଓଜନିଆ ଲାଗୁଚି କଣ ମୁଣ୍ଡ ଟା। ହାଇ ଦିଟା ଆସିଲାଣି ଏଇ ଚାଲଚି ଆଉ।
ହୁଁ।
ହଁ ଆପଣଙ୍କ ଦେହ କଥା କୁହନ୍ତୁ।
ହଁ ଦେହ ଠିକ୍ ଠାକ୍ ତ ଅଛି। ଆଉ କଣ? ହୁଁ।
ଆଉ କଣ ଜର ଫର କିଛି ବଟିକା।
ବଟିକା ଖାଇଥିଲି ଜ୍ୱର ହେଇଥିଲା ଏବେ ଆଉ ଠିକ୍ ଅଛି।
ଆଚ୍ଛା ଠିକ୍ ଅଛି।
ହୁଁ।
ହୁଁ ଆଉ ତାହେଲେ ସାଙ୍ଗ ଟିକେ କଣ ବଟିକା ଫଟିକା ଦେଇ ଦେଇ ଚନ୍ତି ନା କଣ ଦେହ ଠିକ୍ ଅଛି ଆଉ।
ସାଙ୍ଗ ତ ସାଙ୍ଗ ବାପା ମାମା ଦଉସନ୍ତି ବଟିକା। ଖାଇଆ ପିଆକୁ ଟାଇମ ଅନୁସାରେ ଖାଇବା।
ଟାଇମ ହଉନି ଖାଇଆକୁ ତାଙ୍କ ବଟିକା। ହଁ ଆଚ୍ଛା।
ହୁଁ ମୋ କ୍ୟାଟ ମୋ ପାଖରେ ଅଛି ତ ସିଏ ଟିକେ ବୋବେଇ ଦଉଛି।
ଆଜ୍ଞା ଆଜ୍ଞା ସେୟା ଏଇନା କହିଥାନ୍ତି କ୍ୟାଟ ପାଖରେ ବସିଚନ୍ତି।
ହଁ ହଁ।
ଆପଣଙ୍କୁ ତାହେଲେ ଆନିମଲ ଭଲ ଲାଗନ୍ତି।
ମୋ ଆନିମଲ ବହୁତ ଫେବରେଟ୍।
ଆଚ୍ଛା କୋଉ ଆନିମଲ ସ୍ପେସିଫିକ୍ ଭଲ ଲାଗନ୍ତି?
ସ୍ପେସିଫିକ୍ ତ ସେମତି କିଛି ନାହିଁ ସବୁ ଆନିମାଲକୁ ମୁଁ ବହୁତ ଭଲ ପାାଏ।
ଆଚ୍ଛା ସମ୍ବୁ ଆନିମଲ କୁ ଆଉ ଉ ତାହେଲେ ଚିକେନ କୁ ତ ଭଲ ପାଉଥିବେ ତାକୁ ଖାଉଚନ୍ତି କଣ ପାଇଁ?
ହୁଁ ଖାଇ ଦଉଛି ଆଉ।
ହୁଁ ହୁଁ ପେଟ ଆଗରେ କିଛି ନାହିଁ ଆଉ।
ହୁଁ।
ଆଚ୍ଛା ହୁଁ ଆ ସେଇଟି ଭୋକ କରିବ ତାହେଲେ କ୍ୟାଟ କୁ ବି।
ହୁଁ।
ଆଁ ହଁ ମାରୁଚନ୍ତି।
ଖବର କଣ?
କିଛି ଖବର ନାଇଁ ଖବର କାଗଜରେ ଖବର ଅଛି ମୋର ସବୁ ଠିକ୍ ଚାଲଛି।
ହୁଁ ହୁଁ। ଆଉ ଆପଣଙ୍କ ସାଙ୍ଗ କେମତି ଦେହ ତାର କେମତି ଅଛି?
ସାଙ୍ଗର ଦେହ ତ ଲାଗୁଚି ତ ଭଲ ଅଛି। ଖାଲି ଟିକେ କ ଥା ମାନୁନି କି କିଛି ଖେଳୁନି ମୋ ସହିତ। ଟିକେ ମନ ଦୁଃଖ ଆଉ।
ହୁଁ ହୁଁ। ହଉ ଆଉ ଆମେ ପରେ କଥା ହବା ଆଉ।
ପରେ କଥା ହବା।
ହୁଁ।
ହଁ ମୁଁ ଆଉ ଟିକେ କଥା ହବାକୁ ଚାହୁଁଛି।
ହଁ ନେକ୍ସଟ କଲରେ କଥା ହବା।
ଆଜ୍ଞା ହଉ।
ହ